ହ୍ୟାଲୋ।
ହ୍ୟାଲୋ ହଁ ଜୟ ଜଗନ୍ନାଥ।
ସିଆଡେ ବର ଭଲ ନାହିଁ ବର୍ଷା ବର୍ଷା ଟାଙ୍କ ରେ ବି ପାଣି ନାହିଁ ତ ତମ ଗାଁ ତ ପାଣି ନାଲ୍ କରେଣ୍ଟ ତ ବର୍ଷା ପ୍ରବଳ।
ଆଉ କଣ ଖବର କୁହ କଣ ଖାଇଲ।
କଣ ଖାଇବୁ ବର୍ଷାରେ କିଛି ନାହିଁ ପଠା ଇଏ ରିଲି
ହଁ।
ମୁଁ କନି ଲିଲିପ୍ ପଠା।
ଆ ଖିଆ ପିଇଆ କଣ ହେଇଚି।
ତମର ନେଟୱାର୍କ ଯଦି ପାଉନି ଯାଉ ନ ପଦାକୁ। ମୁଁ ଇ ରିଲିପି ପଠା ଆମର ନାଇଁ ବର୍ଷା ହୋଉଚି।
ଖିଆ ପିଆ କଣ ହେଇଚି।
ବର୍ଷାରେ କିଛି ନାଇଁ ରିଲିଫ ପଠା।
ଭାଇଙ୍କୁ କହୁନ ସିଙ୍ଗଡା ଫିଙ୍ଗଡା ଆଳୁ ଚପ ଆଣିକି ଦେବେ ଖାଇବ।
ବାହାରି ପାରୁନୁ ଆମର ବୋଟ ଫୋଟ ଚାଲିିବ
ଅନ୍ଲାଇ ଅନଲାଇନ୍ ବୁକ୍ କର।
ଅନଲାଇନ ଲେ ଆସିପାରିବେ କି? ହଁ ଆ ତମ ଗାଁରେ ଏତେ କ କରେଣ୍ଟ କାହିକି ତମ ଗାଁ ରେ କାଟୁଚି ତମ ଗାଁରେ ଏତେ କରେଣ୍ଟ କାହିଁ କାଟୁଚି।
ଆମ ଗାଁ ରେ ଲାଇନ୍ ବହୁତି ଇସ୍ୟୁ।
ଛି ଛି ଛି ଇସୁ ମାନେ ଏମିତି ଆମ ଟାଙ୍କିରେ ପାଣି ନାହିଁ। ଭାତ ଫାତ ବସେଇନି। ଅପେକ୍ଷା କରିଚି ଏ ଆଉ
ଲାଇନି ବହୁତି ଇସ୍ୟୁ। ତମେ ଭ ଭୁବନେଶ୍ୱର ପଳା। ପଇସା ରା କଣ କରିବ? ପ୍ ପ୍ରବଳ ପଇସା। କଣ କରିବ ପଇସା ରା?
କିଏ ନବ ଏଇ ଗରିବ ଭିକାରି କି।
ନବା ଲୋକ ନେବେ କିଏ ନବ।
ଆଉ ତମ ଗାଁରେ ଯାଇ
ଭାଇ ହଁ ମୁଁ ଝାରସୁଗୁଡ଼ା ଆସିସାଇଲିଣି। ଆଉ ବୁଲିବା ପାଇଁ ପ୍ରୋଗ୍ରାମ କଣ? ଆଜି ଆଜି କାଲି ଆଜି ଆଇଲି ଆଜି ପହଞ୍ଚିକି ଡ୍ୟୁଟି।
ଏ ଯଉ ବର୍ଷା ହଉଚି ତମକୁ କିଛି ମାଲୁମ୍ ପଡ଼ୁନି।
ତମ ଏରିଆ ଆଡେ ବର୍ଷା ନାଇଁ। ଇଆଡେ ବର୍ଷା ନାହିଁ।
ସିଆଡେ ଝାରସୁଗୁଡ଼ା ରେ ନାହିଁ?
ନା ଏଠି ବର୍ଷା ଏତେ ନାହିଁ।
ଇଆଡେ ଲଘୁଚାପ ହେଇଚି। ଆହୁରି କାଲି ବି ହବ।
ହୁଁ ମୁଁ ଯୋଉ ଦିନ ଗାଁରେ ରହିଲି ନାଇ ଡ୍ୟୁଟି ପଳେଇ ଆଇଲିଣି ଅଫିସ କୁ ଆସିଲିଣି। ଏତେ ବର୍ଷା ଏ ଗାଁ ରେ ଏତେ ମଶା ହିସାବ ସେ ବାହାରେ।
ହଁ ବା। ଆଜି ଯେମିତି ଫ୍ୟାନ୍ ଟା ପାଞ୍ଚ ରେ ଥିଲା ମୁଁ କହିଲି ଯାଉଚି କମେଇଦେବି ଟିକେ କମେଇଦେଲା ପରେ ଯୋଉ ମଶା ଖାଲି। ଝିଅ ତାର ଶୋଇପାରୁନି।
ତଳି ଫଳି ପଇଲାଣି ତମର?
ହଁ ଧାନ ପଡ଼ିଚି। ହଁ ନା ଅଛି ଆଉ।
ଗାଁରେ ବଡ ଚାଷୀ ତମର।
ଆମର ବିରଳ ଚାଷୀ।
ବିରଳ ଚାସ୍ ଧା ଧାନ ଆମର ପୁଣି ଛଙ୍କା ହେଇଚି କଣ ବସ୍ତାରେ ପଶିଚି। ପଡ଼ିବ ପୁଣି।
କାଲି ଦେଲି ପା। କାଲି ଦେଲିନି ତମକୁ ପାଇଲ ।
ଆଉ ଆଉ କଣ ଖାଇ ସାଇଲଣି?
ହ ହ। ଯେ
ଆଉ କଣ ଆଉ କଣ ଖାଇସାଇଲେଣି?
ନାଇନ୍, ଏଇଟ୍, ସେଭେନ୍। ସେଇଟା କର। ହଁ। ମୁଁ ଖାଇକି ଆଇଲି, କଦଳୀ ଖାଇକି ଆଇଚି।
ମଲା ମଣିଷ, କଦଳୀ କଣ ଏଇ ସକାଳୁ ଥଣ୍ଡା ଧରିବ କଦଳୀ ଗରମ ଗରମ ଜିନିଷ ନ ଖାଇକି ଥଣ୍ଡା
ନାମ ଥଣ୍ଡା ଥଣ୍ଡା ଜିନିଷ ଖାଇବ ନା ଆଉ। ତମେ ଏଇନା ଗରମ ଜିନିଷ ଖାଅ।
ହଁ ଆମର ପାଗ ଏଠି ଥଣ୍ଡା ବା।
ହଁ ତମେ ଗରମ ଜିନିଷ ଖା।
ହଁ ଆମର ପରଟା ଭଜା କରିଦେଇଥିଲି ଆଉ। ଜଳଖିଆ ଖାଇଛୁ ତାପରେ ଭାତ ପାଇଁ ପ୍ରିପାରେସନ୍ ହଉଛି ପାଣି ତ ନାହିଁ ମୁଁ ତ ଏଇ କୂଅରୁ ପାଣି ବାହାର କରିପାରିବିନି।
ସେଇ ଭାଇ ଭାଇ କି ଭାତ ଡାଲି ଦେଇଦିଅ ସେ ଶାନ୍ତିରେ ଖାଇଦେବେ। ହଁ ନମସ୍କାର ସାର୍ ହଁ ମୁଁ ଡ୍ୟୁଟି ଆସଲି ହେରି ଆଜି। ହଉ ହ ରେ ହଉ ରେଷ୍ଟ ରେଷ୍ଟ କରିକି ଆସନ୍ତୁ କିଛି ପ୍ରୋବ୍ଲେ ନାହିଁ
ହ୍ୟାଲୋ।
ଆଜ୍ଞା କୁହନ୍ତୁ?
ଏ ଛୋଟବେଳୁ ଜାଣିଛନ୍ତି ଆଉ ଭାଇ ହାଲୋ।
ହଁ ଭାଇ କି ପ ପଖାଳ ଭାତ ଖଟା ଥିଲେ ବି ଶାନ୍ତିରେ ଖାଇକି ଖ ଯିବ ପଇସା ଖର୍ଚ୍ଚ ନ କଲେ ସେ ଶାନ୍ତି।
ନା ନା ତାଙ୍କୁ ବର୍ତ୍ତମାନ ଡାଇବେଟିସି ହେଇଯାଏ ପଖାଳ ମନା। ଏଇ ଆଠ ଦିନ ହେଲା ଯା। ଆଠ ଦିନ ହେଲା ଯାଇଥିଲେ ଭୁବନେଶ୍ବର ହେଠି ଟେଷ୍ଟ କରିକି ଆଇଲି ବଢି ଯାଇଛି ପୁରା। ବର୍ଷେ ହେଲା ଟେଷ୍ଟ କରି ନାହାନ୍ତି କ
ଯୋଉମାନେ ଯୋଉମାନେ ପୁରା କଞ୍ଚିସୁ। ଆଉ ଟୋଟାଲି ଖାଇବେନି ତାଙ୍କୁ ସୁଗାର ହେଇଯିବ ସେଇଟା ସତ ରିଅଲ ପାଟ କଥା। ସେ ଲାଇ ଲାଇଫି ରେ କିଛି ଖାଇଲେନି
ତାଙ୍କ ଘର ଲୋକ ତ କହୁଛନ୍ତି ନ ଖାଇବା ଯୁ ଟେନସନ୍ ମୋ ଦୋଷ ଦେଉଛନ୍ତି ଖାଇବା ଟାଇମରେ ଦଉନ। ଦୋଷ ବର୍ତ୍ତମାନ ସ୍ତ୍ରୀ ର ହେଇଗଲା। ବାହାଘର ପରେ ବା ଡାଇବେଟିସ୍ ବାହାରୀ ଲା ତ। ସ୍ତ୍ରୀ ର ଦୋଷ। ହ୍ୟାଲୋ। ହ୍ୟାଲୋ ନେଟୱର୍କ ଜାଗାକୁ ପଳେଇ ଆସ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।